ହ୍ୟାଲୋ।
ହ୍ୟାଲ ମ୍ୟାଡ଼ାମ।
ହଁ ନମସ୍କାର ମ୍ୟାଡ଼ମ୍। ଜଏ ଜଗନ୍ନାଥ। ହୁଁ ଏବେବି ସେଇଟା ହଉଚି ନା ଶୁଭୁନି। ନାଇଁ ଭଲରେ ଶୁଭୁନି। ଆଉ ଆଉ କଣ କରୁଥିଲେ?
ଏଇ ପିଲା ମାନଙ୍କୁ
ପିଲାମାନଙ୍କୁ ଟିଉସନ କରି ଛାଡିଲି ଏବେ ଓହୋ କୋଉ କଉ ଶ୍ରେଣୀ ପିଲାଙ୍କୁ ଟିଉସନ କରୁଛନ୍ତି। ପିଲା ହେଲେ ତ ଏବେ ଛୋଟ ପିଲା ହଁ ଆସୁଛନ୍ତି କଣ ବଡ଼ ପିଲାଙ୍କୁ ଆଣନି। ଆଛା।
ଛୋଟ ପିଲା ପଢୁଛନ୍ତି ଆଉ। ଷ୍ଟାଣ୍ଡାର୍ଡ ୱାନ ଟୁ ପର୍ଯ୍ୟନ୍ତ। ହୁଁ।
ଆଉ କଣ ଖାଇଥିଲେ ଆଜି ପାଗଟା ଆଜି ଭଲ ଦେଇନି ତ ପିଲାମାନେ ଆସି ଶୁନାତି ଅହୋ।
ହୁଁ।
ହଁ କଣ ଖାଇଥିଲେ ଆଜି?
ଆଜି ଏ ଭା
ଭାତ ଡାଲମା ଚିଙ୍ଗୁଡି ଭଜା ଆ ଓ ଆ୍ଛା ମୁଁ ଏବେ ଗୋଟେ କେକ୍ ଖାଇଥିଲି ଆଉ।
ଲଞ୍ଚ୍
ଲଞ୍ଚ୍ରେ ଆଉ ଲଞ୍ଚ ରେ ଯାଇଥିଲି। ଗରମ ଭାତ ଡାଲି ହେଇଥିଲା ଶାଗ ଭଜା ହେଇଥିଲା ଆଳୁ ଭର୍ତା ହେଇଥିଲା।
ଆରେ ବା।
ଭାରି ଫ ସାଧା ଡାଲି ଆଉ ହଁ।
ହୁଁ।
ଘରେ ରୋଷେଇ ମା କରନ୍ତି ହଁ ହଁ ମା କରନ୍ତି। ଆଉ ଘର ହଁ ତାର ଦେହ ଜେତେ ସେରେ ଭଲ ନଥିବ ମୁଁ କରିଦିଏ। କ ଅଲଗା ସମୟରେ ନିଜେ ଟ୍ରାଏ କରୁନୁ? ଆଉ ମୁଁ ମୁଁ ଆଗରୁ କଲେଜ ଯାଏ ହେି ନା ମୋର ପ୍ଲସ ଟୁ ସତ ଶିଖିଥିଲା ଏବେ ଏବେ ସରିଛି। ପ୍ଲସ ଟ ଟା ହଁ ଆଉ ଘରେ ବି ମାନେ ସାହାଯ୍ୟ କରେ ପାଣି ହରିକା ଆଣେଇିକି ଥୋଇ ଦିଏ ଘରେ ଘର ଉଳାଉଳି ବି ମୁଁ କରେ। ତା ସହିତ ମଝିରେ ମଝିରେ ସାହାଯ୍ୟ କରିଦିଏ ଆଉ ହ ନ ଏଇ ୟୁଟ୍ୟୁବ ଦେଖିକି ପିଲାମାନେ ସବୁ ନୂଆ ନୂଡି ବନଉଛନ୍ତି ନା ମୁଁ କହିଲି। ହଁ ହଁ। ଆପଣଙ୍କୁ ବାହାର ଖାଦ୍ୟ ଭଲ ହ ନା ଘର ଖାଦ୍ୟ ଭଲ ଲାଗେ?
ଓବିଅସ୍
ଓବିଅସ୍ଲି ବାହାର ଖାଦ୍ୟ ଦେଖେ ରୋଷେଇ କରିବାକୁ କାହାକୁ ଭଲ ଲାଗେ ବାହାର ଖାଦ୍ୟ ତ ଖାଇବା ଉଚିତ ନୁଁ ନହେଁ ଦେହ ପାଇଁ ତ ଭଲ ନୁହେଁ ନା।
ହଁ ଦେହ ପାଇଁ ଭଲ ନୁହେଁ ଯେ ସବୁବେଳେ।
ଠଚିତ କେମିତି କତବେଳେ ହଁ। କେତେବେଳେ କେମିତି ଖାଇଲେ ଚଳିବ କିନ୍ତୁ ସବୁବେଳେ। ତ ଖାଇଲେ ଦେହ ଖରାପ୍ ମୋଟା କ ନେଇେଇ ଆସେନି
ନହେଲେ ଆଉ ସବୁ ଫାଷ୍ଟଫୁଡ଼୍ ଘରେ। ଚାଉମିନ ମ୍ୟାଗି ବିରିୟାନୀ ତାପରେ ଅଛି ପକୋଡ଼ା। ଚିକେନ ପକୋଡା ଅଣ୍ଡା ପକୋଡା ସବୁ ମୁଁ ଘରେ।
ଓୋ ଆଚ୍ଛା। ମତେ କଷ୍ଟ ହୁଏ ବି ଯେତେବେଳେ ଓହୋ ହୋ। ଆଚ୍ଛା।
ଆଉ।
ଆଉ କଣ? ପ୍ଲସ୍ ଟୁ ସରିଛି।
। ଆଉ କେ କୋଉଠି କଣ ପଢିବ ପକେଇଁବ ଆପ ଆସିନି।
ହଁ ମୁଁ ନର୍ସିଂ ପାଇଁ ଭାବିଛି ଯାଇକି ଆଡମିସନ କରିବି।
ଆରେ ବାହ ବଢିଆ କଥା ତ ଠିକ ଠିକ। ହଁ ଆଏସି ଥିଲା ବୋଧେ ମୁଁ କହିଲି
ପ୍ଲସ ଟୁ ସାଇନ୍ସ ଥିଲା। ଆର୍ଟସ୍ ରଖିଥିଲି ଆଉ।
ହୁଁ।
ହଁ ହେଇପାରିବ।
ଆଚ୍ଛା। ନାଇଁ ମୁଁ ବି ଶୁଣିଥିଲି ପ୍ଲସ ଟୁ ସାଇନ୍ସ ପରେ ହିଁ ଆ ନର୍ସିଂ କରନ୍ତି ବୋଲି। ଆଚ୍ଛା କୋଉ ନର୍ସିଂ କଥା କହୁଛ ମାନେ ନର୍ସରୀ ଯୋଉ ଗଛ ଛ ନାଇଁ ନର୍ସିଙ୍ଗ ଓହୋ ହ। ଓହୋ ହେଇପାରିବ ଯଦି ଭଲ କଥା। ମୁଁ ଜାଣିନି ତ ସେଥିବେ ହୁଁ।
। ଆଉ କଥା ଟା ଇକୋ ଶୁବୁଛି। । ହଁ ବର୍ଷା ଏତେ ଜୋର ହଉଛି ହ ମୁଁ ଠିକେ ରଖିଛି ବଷରେ ହଉଥିବ ଆଚ୍ଛା। ଆପଣ ମାନେ କଣ କିଛି ଲଗେଇନାହାନ୍ତି ଗଛ ହରିକା ପନିପରିବା ବାଇରେ। । ଓହୋ ଆଚ୍ଛା ଭଡା ଘର ମାନେ ରହୁଛ ଓହୋ।
ସାଇଜ ଘର ଫିର ବି ବାହାରେ ଅଛି ଏଇ ଟିକେ ଜାଗା ଥିଲା ଯୋଉ ମନ୍ଦାର ଗଛ ମଲ୍ଲି, ଟଗର ଗୋଟେ ସେମତି ଲାଗିଛି ଆମ ଓନରୁ ନିଜେ ଆଣିକି କଦଳୀ ଗଛ ମେଞ୍ଚେ ଲଗେଇ ଦେଇଚ ।
ଓ ହୋ ଆଚ୍ଛା।
ହୁଁ
ଆପଣଙ୍କୁ କୋଉ ଶାଗ ମାନେ ଭଲ ଲାଗେ ସେମିତିସେମତି ସଜନ ଶାଗ ହରିକା ମାନେ କୋଉ ଶାଗ ଭଲ ଲାଗେ? ଖାଇବ ପାଇଁ ଓ ଆଛା ସଜନା ଶାଗ ଦେହ ପାଇଁ ଭଲ ଆଉ।
ହଁ ମୁଁ ସଜନା ସାକୁ ବହୁତ ଖାଏ ମତେ ଭଲ
ଦି କଣ ଭାଜିକି ଖାଆନ୍ତି ମାନେ ଦି କେତେ ପ୍ରକାର ତ ଭାଜିକି ଖାଆନ୍ତି ତା ଫୁଲ ବି ଖାଆନ୍ତି। ଆଉ ସଜନ ସାଗରରେ ଯ ଯାଇ ପକେଇ ବିି କରନ୍ ତି ହଁ। କେମତି କଣ ଖାଆନ୍ତି? ଅଚ୍ଛା ହୁଁ ହୁଁ।
ରସୁଣ କଞ୍ଚାଲଙ୍କା ବଘରା ହେଇକି ବନା ହଉ ଆଉ ନହେଲେ
ଭାଲେ ଭେଣ୍ଡି ପଡିକି ହୁଏ କାଟି ଦେଇକି ଭେଣ୍ଡି ଗୁଣ୍ଡ କରି। ଓହୋ ଆଚ୍ଛା। ପଡ଼େ।
ମାନେ ନଡିଆ ଆମର କୋରିକି
ଆମର ବି କ୍ଷୀର ବି କ୍ଷୀର ବି ପକେଇକି କରନ୍ତି ଶାଗ ଭାଜନ୍ତି।
ନାଇଁ ମୁଁ ଜାଣିନି। ସେଟା ଜାଣିନି।
ସେଇଟା ତ ଜାଣିଛି। ପିଆଜ ଫୁଟା ଫୁଟି କରିକି ଶାଗ ପକେଇଦେବେ ଆଉ ଉଁ ଲୁଣ ହେରିକା କି ଚିନି ହେରିକ ଟିକେ ପକେଇ ଦେଇକି କ୍ଷୀର ତାପରେ ଦିଅନ୍ତି। କ୍ଷୀର ଅଳ୍ପ କ୍ଷୀର ପକେଇକି ହଁ ହଁ ହଁ। ହଁ ହୁଁ ହୁଁ ହୁଁ। ନାଇଁ ଆମର କାହାର ମିଠା ପସନ୍ଦ ନୁହଁ। ମିଠା ବି ତ ଖାଇବା କଥା ନୁହେଁ। ଡ଼ାଇବେଟିସ ।
ହଁ। ନାଇଁ ନାଇଁ ଖାଇବା କଥା ନୁହେଁ ନୁହଁ। ମୋର ଖାଇବା କଥା ଉପରକୁ ଆସିଲେ ମିଠା ମୁଁ ଖାଇଦିଏ। କିନ୍ତୁ ଭାତ ସହିତ ମିଠା ମୁଁ ଖାଇପାରେନି। କିମ୍ବା ଭାତ ପରେ ପରେ ଯୋଉ ଖିରି ଖାଆନ୍ତି ଭୋଜିରେ ମୁଁ ଖାଇପାରେନି। ମୁଁ ମୋର ସବୁ ହଁ।
ଆଉ ମିଠାଟା ଅଲଗା ସମୟରେ ଏମତି ଖାଲି ବସିଚୁ ମିଠା ଟିକେ ଖାଇଦେଲୁ। ଆଚ୍ଛା।
ହୁଁ।
ଆଉ ମାନେ ଯୋଉ ମତେ ତ ସଜନ ଶାଗ ଭଲ ଲାଗେ। ଆଉ ଆଉ ନାଲି କୋଶଳା ଯୋଉ। ସେ ସେ କୋଶଳା ଶାଗ ଭଲ ଲାଗେ। ଖଡା ରାଇ ଟା ବି ଭଲ ଲାଗେ ମତେ। ଖଡା ଶାଗ ଯୋଉ ରାଇ ଟା ହଁ। ଖାଇବାକୁ ଭଲ ଲଗେ। ମତେ କଳମ ଶାଗ ଭଲ ଲାଗେ।
କଳ ହଁ ମୁଁ ସେ କଳମ ଶାଗ ଟା ମତେ ଭଲ ଲାଗେ। ଟିକେ ପିଆଜ ବହୁତ ପକେଇକି ଭାଜିଲେ ଆଉ ଭଲ ଲାଗେ।
ଓହୋ ଆଚ୍ଛା। ଏ କୋଶଳା ଶାଗ ଫୋଶଳା ଶାଗ ଭଲ ଲାଗେନି। ହଁ ହଁ କାହାକୁ ଭଲ ଲାଗେ। ତମ ଆପଣଙ୍କୁ ଭଲ ହଁ ହଁ ହଁ ହଁ।
ହୁଁ, ମା ମା ମାମା ତାହଲେ ଏତିକି ଜିନିଷ ବନେଇକି ଦିଅନ୍ତି। ହୁଁ ଠିକ୍ ଠିକ୍। ।
ଆପଣଙ୍କର କୋଉ ଖାଦ୍ୟ ପସନ୍ଦ? ମାନେ ଘର ଖାଦ୍ୟରେ ଯେମିତି ପିଠା ଉପରକୁ କୋଉ ପିଠା ମାନେ କଣ ପସନ୍ଦ?
ପିଠା ତ ଭଲ ଲାଗେ ଚକୁଳି। ଆମର ଚକୁଳି ଯୋଉ ସମସ୍ତଙ୍କର ଚାରି ଜଣ ଯାକ ଆମେ ଚକୁଳି ପ୍ରିୟ। ପିଆଜ କଞ୍ଚା ଲଙ୍କା ହୁଁ।
ହଁ ହଁ ପକେଇକି କରନ୍ତି। ହଁ ହଁ ଆଚ୍ଛା।
ହଁ ଆପଣ ଙ୍କର
ମତେ ତ ପୋଡ ପିଠା ଭଲ ଲାଗେ। ଆରିସା ପିଠା ବି ଭଲ ଲାଗେ ଖାଇବା ପାଇଁ। ଆରିସା ପିଠା । ବନେଇ ଆସନି ମତେ। ସେଇଟା ତ ଚାଉଳ ଚୁନାରେ ମାନେ ଜନ୍ତି କି ଗୁଡ ହାରିଆ ପକେଇକି କରନ୍ତି। ମୁଁ ବି ଜାଣି ଚି ସେଟା କେମିତି କଣ କରନ୍ତି। ହଁ ଯାହା ହଉ, ମତେ ପିଠା ପଣା ଆସେନି। ବୋଉ ଶିଖେଇ ଦିଏ। ମାନେ ସେ ଯେତେବେଳେ କରେ, ମୁଁ ତା ପାଖରେ ବସେନା ମୁଁ ଦେଖେ ସେ କେମତି କଣ କରନ୍ତି। ସେ କୁହେ ଏତିକି ଏତିକି ପାଣି ଦେ। ମା ମାପିକି ଏମିତି କରନ୍ତି।
ହଁ ତା ଭାଗ ମାପ ଜାଣିବା ଦରକାର।
ହଁ ସେଇଟା ଯଦି ଭୁଲ ହେଇଗଲା ସେ ପାଣିଆ ହେଇଯିବ କି କଣ। ଖରାପ ହେଇଯିବ।
ହୁଁ।
ମାନେ ସେ ଖରାପ ହେଇଗଲେ ସେତିିକ ନଷ୍ଟ, ହଁ ମାନେ ଯେତିକି ବନା ହେଇଥିବ ସେ ନଷ୍ଟ ହେଇଗଲା। ହଁ ହଁ
ହୁଁ ଉଁ
ଓ ଆଛା। ନ ମୁଁ କରେ ବିିରିି ପୋଡ। ହଁ ଆଉ
ଚକୁଳି ତାପରେ ଇଟିଲି ହଁ ଏମିତି ସବୁ ସୁଜି ଇଟଲି କରେ।
ସୁଜି ରେ ଇଟିଲି। ସେଇଟା କେମତି କଣ କରନ୍ତି?
ଭେଜିଟେବଲ ଇଟଲି ହଉଛି ଆମର
ଆଳୁ ବିଟ ଟାକୁ ପକେଇବ ଭଲ କଥା, ବିଟ୍ ଟାକୁ ଭଲ
ତାପରେ ତାକୁ କଣ କରିବ ଭଲ ଭାବରେ ଭାଜିଦଉ ମାନେ ଯୋଉ ବଘାରିକି ଭାଜି ଦବ ହଁ ଫୁଟଣ ଭୃଷଙ୍ଗ ପତ୍ର ବଘାରିକି ଭାଜି ଦବ, ତାପରେ ବ୍ୟାଟର ବନେଇ ସେଇଟାକୁ ପଛର କାମ ବ୍ୟାଟର ଆଗ ବନେଇବା ହଉଛି ମୁଖ୍ୟ ବିରିଟାକୁ ଭିଜେଇ ଥିବ ରାତିରୁ ସକାଳେ ତାକୁ ବାଟିବ, ବାଟିକି ତାକୁ କିଛି ସମୟ ଛାଡିଦବ ଘଣ୍ଟା ଦେଢ ଘଣ୍ଟା ଘଣ୍ଟେ ଛାଡିଦବ, ଛାଡିଦବ ନଚେତ ସକାଳୁ ମାନେ ଛଅ ଘଣ୍ଟା ରୁ ସାତ ଘଣ୍ଟା ବିରି ଟା ଭିଜିବ।
ଓ ହ
ତାପରେ ବାଟିକୀ ବାଟିବାର ଦି ଘଣ୍ଟା ତାକୁ ଛାଡିବ ତାପରେ ସୁଜିକୁ ଗୋଳେଇ ଦେବ ତା ସହିତ। ମାନେ ବିରି ହଉଛି ୱନ୍ ଥାର୍ଡ ଆଉ ଇଏଟା ହଉଛି ସେଭେ ସେଭେଣ୍ଟି ଫାଇଫ ପରସେଣ୍ଟଟ ହଉଛି ସୁଜି ତାପରେ ତାକୁ ଭଲ ଭାବରେ ବ୍ୟାଟରେ ଇଏ କରିକି ଯେ ଟିକେ ତମେ ସୁଜି ଦେଇଥିବ। ହେଲା, ସେଥି ହାଫ୍ କପ୍ ମାନେ ବଡ କପ ରେ ହାଫ କପ୍ ଦହି ଦେଇଦବେ। ହେଲା ଦହି ଦେଇକି ତାକୁ ଭଲ ଭାବରେ ବ୍ୟାଟର ଟାକୁ ଇଏ କରିକି ଅଧଘଣ୍ଟା ପଇଁଚାଳିଶ ମିନିଟ୍ ଖେ ଛାଡିଦବ ଛାଡିଦବା ଭିତରେ ଭେଜିଟେବୁଲସ୍ ଗୁଡାକ ତାକୁ ଟିକେ ଭାଜିକି ସବୁ ରେଡି ରଖିବ କରିଛି ରଖିବ। ସିଏ ଲଙ୍କା ବି ଭଲ ପାଏ ଆମର ଟିକେ ଲଙ୍କା ଭଲ ପାଉ ଲଙ୍କାଗୁଣ୍ଡ ଟିକେ ଦିଏ। ସେଇ ଯୋଉ ଭାଜିବା ସମୟରେ ଲୁଣ ହଳଦୀ ଲଙ୍କାଗୁଣ୍ଡ। ତାପରେ ସେଟାକୁ ବ୍ୟାଟର ରେ ପକେଇଦବ, ଗୋଳେଇଦବ, ଗୋଳେଇ ଦେଇକି ଆମର ଯେମିତି ଖାଲି ଇଟିଲି ଛାଞ୍ଚରେ ବସୁଛି
ହୁଁ ହଁ ଆଛା।
ବାସ ତାକୁ କାଢିକି ଯେ କୌଣସି ଚଟଣି ରେ ଖାଇପାରିବ ଆରାମରେ ମାନେ ତା ପାଇଁ ତର ତରକାରୀ ଦରକାର ନାହିଁ।
ଓଃ ହୋ ଆଛା।
ଏଇଟା ମୁଁ ଏଇ ପିଲାମାନଙ୍କ ପାଇଁ ଏ ଟିଫିନ ଫିଫିନ ରେ ଦବା ପାଇଁକା କରିଦିଏ। ହଁ ରାତିରେ ବାଟିକୀ ବୁଟିକି ସଜାଡିକି ରଖିଦିଏ ସକାଳକୁ ଜଷ୍ଟ। ହୁଁ ଭେଜିଟେବଲସ କାଟିକି ତାକୁ ଇଏ କରିକି କରିଦିଏ। ହୁଁ କେତେ
କେତେବେଳେ ଟ୍ରାଏ କରିବ ଭଲ ଲାଗେ ହଁ ହଁ ମୁଁ ନିଶ୍ଚିନ୍ତ ମାନେ କରିବି।
ଆଜ୍ଞା ଆଜ୍ଞା। ଆଛା ହଉ, ଆପଣଙ୍କ ସହିତ କଥା ହେଇକି ବଢିଆ ଲାଗିଲା। ହୁଁ ହୁଁ ଧନ୍ୟବାଦ, ଜୟ ଜଗନ୍ନାଥ।